ମାଛ ସେଇଟି
ଏଇ ବସିଚି ଆଉ ତମେ କଣ କରୁଚ?
ହଁ ମୁଁ ବିଏଇଠି ବର୍ଷିଥିଲି ଆଉ ବର୍ଷା ହଉଚି। କୁଆଡ଼େ ତ ଯାଇ ହଉନି ଆଉ ଘରୁ ବାହାରି ହଉନି ଏତେ ଜୋର ବର୍ଷା ହଉଚି।
ହଁ ଏବେ ବି ବର୍ଷା ହଉଚି। ଆଛା।
ହୁଁ ହୁଁ ନାଇଁ ଆମର କାଲି ବି ବର୍ଷା ହଉଥିଲା କଣ କହିଲ ପୁରା ମାନେ ରାତି ସାରା ବର୍ଷା ହେଲା କି। ଆଉ ମୋ ଫୋନ୍ ବା ତମେ ନ୍ୟୁଜ୍ ଦେଖିଲଣି? ଯେ କଣ ବାତ୍ୟା ହବା ପାଇଁ କହୁଛି।
ହଁ ଦେଖୁଥିଲି ତ କଣ ମୁଁ ଠିକ୍ ସେ ଦେଖିନି କଣ କହିଲ ମତେ ଟିକେ।
ହଁ ମୁଁ ବା ଦେଖୁଥିଲି ତ ମୁଁ ସେଥିପାଇଁ କହିଲି ନାଇଁ ନାଇଁ ଟିକେ ଫୋନ୍ କରିକି କହିଦିଏ। ଯୋଉ କଣ କହିଲ ବାତ୍ୟା ହବା ପାଇଁ ଲେଖୁଛି ହେଲା। ହଁ ତ ତମେ ସବୁ ଜିନିଷ ଆଣିକି ରଖ କରେଣ୍ଟ ଯଦି କାଟିଦବ ତାହେଲେ ତ ଏବେ ତ ଯୋଉ ଚାର୍ଜିଂ ଲାଇଟ୍ ସେ ତ ଗୋ ଟେ ଦିନବି ଚାର୍ଜ ରଖୁନି।
ହଁ।
ତାପରେ ତମେ ବାପାଙ୍କୁ କହିକି ଆଣ ମହମବତୀ ଡିଆସିଲି ଆଉ ଯଉ ଜିନିଷ ନିହାତି ଆବଶ୍ୟକୀୟ ଗ୍ରୋସରୀ ଜିନିଷ ଯେଉଁଠିକି ଦୁଇ ତିନି ଦିନ ଯିବାକୁ ପଡ଼ିବନି। ତମେ ସେଇଟା ଟିକେ ନେଇକି ଆସି ରଖିଦିଅ ଯୋଉଟା ଅତି ଆବଶ୍ୟକୀୟ ଜିନିଷ।
ହଁ ତାପରେ ବି ଫୋନ୍ ଫୋନ୍ ସବୁ ଚାର୍ଜ ବି କରିବାକୁ ପଡ଼ିବ।
ହଁ ହଁ ଫୋନ୍ ଚାର୍ଜ କରିକି ରଖିବ ତାପରେ ଏତେ ବ୍ୟବହାର କରିବନି ଅଯଥାରେ ବ୍ୟବହାର କରିବନି ଯେତିକି ଆବଶ୍ୟକ ଆଉ ତମର କଣ ମାନେ ଏ ଇଏ ଅଛି ତ ମାନେ ଚାଳ ଫାଳ ଘରେ ଅଛି ଏବେ?
ନାଇଁ ଆଉ ନାହିଁ।
ଓ ହୋ ହୋ ନାଇଁ ଆମ ଘର ପାଖରେ ଏବେ ବି ଲୋକମାନଙ୍କର ଅଛି ଚାଳ ଘର। ତାପରେ ଉଁ ଇଏ ବି ଅଛି କଣ କହିଲ ଗୁହାଳ ବି ଅ ଛି ଯେ ଗାଈ ମାନେ ରଖୁଛନ୍ତି।
ହଁ ହଁ ସେମାନଙ୍କ ପାଇଁ ଅସୁବିଧା ଆଉ।
ହଁ ହଁ ଅସୁବିଧା ତାପରେ ବର୍ଷା ଯୋଉ ଏବେ ବି କଣ୍ଟିନ୍ୟୁ ଲା ଗିକି ରହିଲାଣି କେତେ ଦିନି ହେଲାଣି ପାଞ୍ଚ ଦିନି। ତାପରେ ପୂର୍ବ ଓଡିଶାକୁ ଯେହେତୁ କହୁଛି ମାନେ ଆମ ଆମେ ହିଁ ବେଶୀ ଇଏ ହଇରାଣ ହବା।
ହଁ ଆମର ତ ଏଇ ସାଇଟ୍ ଟା ହିଁ ବେଶୀ ଆଉ। ସବୁ ଯୋଉ ବାତ୍ୟା ହେଲେ ବି ଆମର ଏଇଠି ହଇରାଣ ଏପଟେ।
ହଁ ସମୁଦ୍ର କୂଳବର୍ତ୍ତୀ ଆମେ ଅଞ୍ଚଳରେ ରହୁଛେ ନା।
ହଁ।
ତ ସେଥିପାଇଁ ଆଉ ତମେ ତ ମାନେ ତମେ ଛୋଟ ଥିବ କି ତମର ବି ମନେ ନଥିବ ଯୋଉ ମହାବାତ୍ୟା ହେଇନଥିଲା ଉଣେଇଶହ ଅନେଶ ଶତ ମସିହାରେ ହଁ ସେଇ।
ତମେ ଦେ ତମେ ତ ଦେଖିଥିବ ସେଇଟା?
ଦେଖିଛି ଯେ ବହୁତ ଛୋଟ ଥିଲି ମାତ୍ର ତିନି ବର୍ଷର ହେଇଥିଲି। ତ ମତେ ବି ଏତେ ମନେ ନାହିଁ ମୋର। ମାନେ ଅଢେଇ ବର୍ଷ ତିନି ବର୍ଷ ବାକି ଖାଲି ଘରୁ ବାହାରିକି ଯୋଉ ଗଛ ଗୁଡ଼ା ଭା ମାନେ ଭାଙ୍ଗି ଯାଇଥିବ ନଇଁଥିବ ସେ ଡାଳରେ ଆମେ ଝୁଲୁ ଛୋଟ ଛୁଆ ନା ଏତେ ଜାଣି ପାରୁନଥିଲୁ। ତ କିନ୍ତୁ ଘରେ ମାନେ ବାପା ବୋଉ ସମସ୍ତେ କୁହନ୍ତି ଯେ ମାନେ ଏତେ ଦୁଃଖଦ ପରିସ୍ଥିତି ହେଇଥିଲା ମାନେ ଯୋଉଟା କି ହଁ ଭାସିଥିଲେ ମାନେ ଏମିତି ଯୋଉଟା କି ଯୋଉ ଏରସମା ତଳର ଯୋଉ ମାନେ ସମୁଦ୍ର ପାଣିଟା ପୁରା ନଡିଆ ଗଛ ଉଚ୍ଚାର ମାନେ ସେଇ ହାଇଟ୍ ର ଆସିଥିଲା। ଏତେ ଜୋର୍ ମାନେ ପାଣିଟା। ହଁ ସେଇଟା ବା ମା ମହାବାତ୍ୟା ବାତ୍ୟା ତ ନୁହଁ ମହାବାତ୍ୟା।
ହଁ।
ହେଲା ହୁଁ ସେଠି ମାନେ ଲୋକମାନେ ଏମିତି ଭାସିଥିଲେ ଯୋଉଟା କି ମାନେ କଣ କହିଲ ଏତେ ସବ ମାନେ ଯେତେବେଳେ ଭାସି ଗଲେ ମାନେ ସବୁ ପାଣି ପିଇ ଦେଇଛନ୍ତି ନା ସିଏ ପୁରା ଫୁଲିକି ମୋଟା ହେଇଯାଇଛନ୍ତି। ହେଲା ତ ଭାସିକି ସବୁ ଲାଗିଥାନ୍ତି ପୁରା ମାନେ ପାଦ ପକେଇବାକୁ ବି ଜାଗା ନଥାଏ ମାନେ ସବୁ ଶବ ଉପରେ ପାଦ ପ କେଇ ପକେଇକି ଯିବ ମାନେ ଚାଲିବା ପାଇଁ କାରଣ ସବୁଆଡେ ପାଣି ନା ମାନେ ଏ ତେ ଶବ ଆସିକି ସବୁ ମାନେ ଲାଗିଥାନ୍ତି ସେଇ ଥିରେ ବି ତମେ ତ ଜାଣିନଥିବ ଖାଲି ଶୁଣିଥିବ ନା?
ହଁ ମୁଁ ଏଇ ଶୁଣିଥିଲି।
ହଁ ଆମକୁ ବି କୁହନ୍ତି କିନ୍ତୁ ଆମେ ତ ଛୋଟ ହେଇଥିଲୁ ନା ତ ଆମର ସେତେବେଳେ ଚାଳ ଘର ଥିଲା। ତ ମୋ ବ ହଁ ମୋ ବଡ ବାପାଙ୍କର ଥିଲା ମାନେ କୋଠା ଘର। ତ ଆମକୁ ମୋ ଭଉଣୀକୁ ମତେ ନେଇଗଲେ ଆମକୁ ଆମେ ଛୋଟ ଥିଲୁ ଆଗ ନେଇ କି ଆମକୁ ତାଙ୍କ ଘରେ ରଖିଦେଲେ ତାପରେ କାଳେ ଭାଙ୍ଗିଯିବ ମାନେ ଚାଳଟା ଯେତେବେଳେ ଉଡିଗଲା ଆ ମାନେ ଯେ ପୁରା ଦେଖାଗଲା ନା ଯେତେବେଳେ ଛପରଟା ଉଡ଼ିଗଲା ମାନେ ନଡ଼ାଟା ଉଡ଼ିଗଲା। ପୁରା ଆକାଶ ଦେଖାଗଲା ତ କହିଲେ କି କାନ୍ଥ କିମ୍ବା ମା ଟି କାନ୍ଥ ପାଣି ଆସିବ ସମୁଦ୍ର ପାଣି ଯୋଉ ମାଡ଼ି ଆସିବ। ତ ଆମ ଉପରେ ପଡିଯିବ ବୋଲି ଆମକୁ ଆଗ ନେଇକି ଛାଡିଦେଲେ ତ ମୋ ସାନ ଭଉଣୀ ଖାଲି କାନ୍ଦୁଥାଏ ନା ନା ମୁଁ ଏ ଠି ରହିବିନି ମୁଁ ଆମ ଘରେ ରହିବି ମୁଁ ଏଇଠି ରହିବିନି। ତାପରେ ଏତେ ଜୋର୍ ମାନେ ହଁ ଖାଇବାକୁ ବି ନଥିଲା। ମାନେ ଯୋଉ କୁମାର ପୂର୍ଣ୍ଣିମା ବେଳେ ହେଇଥାଏ ଅକ୍ଟୋବର୍ ମାସରେ। ଅକ୍ଟୋବର୍ ଅଣତିରିଶ୍ ରେ ହେଇଥିଲା ବା ତ୍ୟା ସେବେ କୁମାର ପୂର୍ଣ୍ଣିମା ଉଖୁଡା ସବୁ ମିଳିଥାଏ ମାନେ ଯୋଉ ଝିଅ ମାନେ ବା ଆଉର ହେଇଥାନ୍ତିି, ହଁ ତ ସେଇ ଉଖୁଡା ସମସ୍ତେ ଖାଇକି ବି ମାନେ ବଞ୍ଚିଚନ୍ତି।
ଓହୋ ତାପରେ ପାଣି ଆସିନି ତମ ଗାଁ କୁ?
ନାଇଁ ଆମ ଆମ ଯୋଉ ଗାଁକୁ ଆମ ଗାଁ ଟା ଟିକେ ଉଚ୍ଚ। ମାନେ ଟିକେ ମ୍ ମାନେ ଉଚ୍ଚ ଜାଗାରେ ତ। ସେଥିପାଇଁ ଆମ ପାଖ ଗାଁକୁ ଆସିଥିଲା କିନ୍ତୁ ଆମ ଗାଁକୁ ପାଣି ଆସିପାରିନି। ପାଖ ଗାଁକୁ ସବୁ ଆସିଥିଲା ତ ଏମାନେ ଯୋଉମାନେ ସବୁ ଯାଇକି ଦେଖୁ ଦେଖୁଥିଲେ ତ ପୁରା ପାଖାପାଖି ଆସି ଯାଇଥିଲା କିନ୍ତୁ ଆମ ଗାଁକୁୁ ପାଣିଟା ଆସିନି। ତାପରେ ମାନେ ଏ ହଁ ଏତେ ବି ମାନେ ଲୋକ ମାନେ ଖାଇବା ପାଇଁ କି ହାହାକାର ହେଇଗଲେ ପୁରା।
ହଁ ତାପରେ ଯୋଉମାନ ମାଟି ଘର ବି ସେମାନେ ବି ଆହୁରି ହଇରାଣ ହେଇଥିବେ ଆଉ।
ହଁ ହଇରାଣ କଣ ସେତେବେଳେ ତ ଏବେ କଣ ସୋସିଆଲ ମିଡିଆ ଯୋଗୁ ଲୋକମାନେ ସବୁ ଆମେ ଏବେ ଦେଖ ବାତ୍ୟା ହବାର ଅଛି। ଆମେ ଜାଣିପାରିଲେ ତେଣୁ ଆମେ ସଚେତନ ହେଲେ। ସେ ଗୋଟେ ବୁଢାବୁଢ଼ୀ ସିଏ ଜାଣି ନାହାନ୍ତି ମିଶି ସିଏ ଭାବିଲେ କଣ ଏମି ତି ମିଛରେ କହୁଛି ରେଡିଓ ଯେ ବାତ୍ୟା ହବ ସିଏ ଜମା ବି ଘରୁ ବାହାରିଲେନି ହେଲା। ତ ବାହାରିଲେନି ତାଙ୍କ ଉପରେ ତାଙ୍କର ଆଗରୁ ଥାଏ ନା ଯୋଉ ମା ଟି ଘରେ ଯୋ ମାଣ୍ଟୁ ଥାଏ।
ହଁ।
ଆମେ ଏବେ ଯୋଉ ତାଜା କି ଅଣ୍ଡର ଗ୍ରାଉଣ୍ଡ କହୁଛେ ସେ ମାଣ୍ଟୁ ଭଳିଆ ଥାଏ ସେ ସେଠି ସବୁ ଜିନିଷ ସବୁ ମାନେ ରଖନ୍ତି ନା।
ତ ସେଇଟା ସିଏ ଯେତେବେଳେ ପ୍ ପାଣି ମାନେ ବର୍ଷା ହେଇଛି ପାଣି ଅବଶ୍ୟ ଆସିନି। କିନ୍ତୁ ଯୋଉ ଅତ୍ୟଧିକ ବର୍ଷା ଯୋଗୁ ମାଟି କାନ୍ଥ ଭୋଇଗଲା। ତବେଳେ କଣ୍ଟିନ୍ୟୁ ଦି ତିନ୍ ଦିନ୍ ମାନେ ଲାଗି ରହିଲା ବର୍ଷା ଟା ତ ତାଙ୍କ ମା ଟୁ ବୋହିକି ସେ ବୁଢା ବୁଢୀଙ୍କ ଉପରେ ପଡିଗଲା ପଡିଗଲା ପରେ ପରେ ସିଏ ପୁରା ମାଟି ତଳେ ଚାପି ହେଇଗଲେ।
ହଁ।
ତାପରେ ଆଉ ସେମାନେ ଡାକ ପକେଇଲେ ଯେ ଆମକୁ ବଞ୍ଚାଅ ବଞ୍ଚାଅ ତ ତାଙ୍କ କୁ ସେ ସମୟରେ ମାନେ ମାଟି କୁ ପୁଣି ମାନେ ତାକୁ କାଢିକି ଦି ଜଣଙ୍କୁ ବାହାର କରି ଯାଇକି ଆମକୁ ମାନେ ବଡାପା ଆଉ ମୋ ବାପା ହେରିକା ତାଙ୍କୁ ଆଣିଲେ ତାପରେ ଆମ ଘରେବି ଯୋଉ ତିନିଟା ମାନେ ଘର ଥିଲା ତ ଗୋଟେ ଘରେ ମାନେ ଆମେ ସମସ୍ତେ ରହିଲୁ ଆଉ ଗୋଟେ ଘରେ ସେ ବୁଢା ବୁଢୀ ରହିଲେ ତାପରେ ଆଉ ଗୋଟେ ଯୋଉ ମାନେ ଏମିତି ହଲ୍ ଭଳିଆ ଥିଲା ସେଇଠି ମାନେ ବଡ଼ବାପା ଙ୍କର ଗାଈ ଥିଲେ ଗାଈକୁ ଗୁହାଳୁ ମାନେ ମାଟି ତାଙ୍କ ଉପରେ ପଡ଼ିଯିବନା ଜୀବଜନ୍ତୁ ତାଙ୍କରବି ଆତ୍ମା ଅଛି। ତ ତାଙ୍କୁବି ଆଣିକି ସେଇ ମାନେ ହଲ୍ ଭିତରେ ବନ୍ଧା ହେଲା। ତାଙ୍କୁ ଖାଇବାକୁ ଦିଆ ହେଲା। ମାନେ ଏମିତି ପାଣିବି ନଥାଏ ବର୍ଷା ପାଣି ଯୋଉ ପଡୁନଥାଏ ଆଜବେଷ୍ଟରୁୁ ତ ସେଇ ପାଣିବି ମୋ ମନେ ଅଛି ଆମେ ପିଇଛୁ।
ପାଣିବି ଆସୁନଥିଲା ନା?
ନା ନା ପାଣିତ ଆସିପାରିବନି ତାପରେ ତମେବା ଯାଇପାରିବନି ଯୋଉଠି ପାଇପ୍ ଟ୍ୟୁୱେଲ ଅଛି ତମେ ସେ ପର୍ଯ୍ୟନ୍ତ ଏତେ ମାନେ ପବନ ଏତେ ଜୋରେ ହଉଥାଏ ଗଛ ଫଛ ସବୁ ବଡ଼ ବଡ଼ ଗ ଗଛସବୁ ତମ ଉପରେ ପଡ଼ିଯିବନା ନଡ଼ିଆ ଗଛରୁ ବାଉଙ୍ଗା ହଁ।
ହଁ।
ଆଉ ତମ ସେପଟେବି ସେମିତି ହେଇଥିବ ତମେତ ଯେହେ ଛୋଟଥିଲ ବାପା ବୋଉଙ୍କୁ ପଚାରିବ।
ହଁ ମୁଁ ଆମରବି ଇଆଡ଼େ ହେଇଥିଲା ସେତେବେଳେ ଥିଲା ଆଜବେଷ୍ଟ୍ ଘର ଥିଲା ହେତେବେଳେ ଆଜିବେଷ୍ଟ ଉଡ଼ି ଯାଇଥିଲା।
ହଁ ଉଡ଼ି ଯାଇଥିବ ଆଉ।
ହଁବା ପାଣିବି ଆସିଥିଲା ଟିକେ ଟିକେ।
ହଁ ତମ ଗାଁକୁ ଯୋଉ ମାନେ ତମ ଘର ପାଖକୁ ବନ୍ୟା ପାଣି ଆସିଥିଲା?
ହଁ ଆସିଥିଲା ଟିକେ ଟିକେ। କହୁଥିଲେତ ମୁଁତ ଏତେ ଜାଣିନି ଏଇ ଯାହା ମା ବାପା କହୁଥିଲେ ଆଉ।
ହଁ ହଁ ସେ ଆସିଥିବ ତାହେଲେ ହଁପା ସେ ମାନେ ଏ ଆମ ହୁଁ ମାନେ ଦେଇ ଜଣେ କହୁଥିଲେ ଯେ ପାଣି ଏ ଏତେ ଜୋରେ ଆସିଲା ସେମାନେ କଣ କଲେ କୋଠା ଘର ନଥିଲା ତ ଅଣ୍ଟାଏ ଯେତେବେଳେ ପାଣି ଆସିଲା ସେମାନେ ଗୋଟେ ମନ୍ଦିର ଥିଲା ମନ୍ଦିର ଭିତରକୁ ଯାଇ ପଳେଇଲେ ହେଲା। ମନ୍ଦିର ଉପରୁ ମାନେ ପଳେଇଲେ ତ ପାଣି ଯେତେବେଳେ ଧୀରେ ଧୀରେ ବଢିକି ପୁରା ବେକେ ହେଇଗଲା ପାଣି ତସେମାନେ କଣ କରିଥାନ୍ତି ମନ୍ଦିରର ମଙ୍ଗକୁ ଧରିଥାନ୍ତି ମାନେ ଆଡ଼େ ପାଣିର ସୁଅ ତାଙ୍କୁ ଟାଣୁଥାଏ କିନ୍ତୁ ସେ ମଙ୍ଗଟାକୁ ଜାବୁଡ଼ିକି ଧରିକି ସେମିତି ମାନେ ଝୁଲିକି ରହିକି ଥାଆନ୍ତି। ଯେମିତିକିି ମାନେ ବଞ୍ଚି ଯିବେ ବୋଲି। ତାପରେତ ଏରଶ ମାତ ଯେମିତି ହଁ କୁହ। କୁହ।
ପା ପାଣି ପାଣିବି ଜୋରେ ଥିବନା କାଳେ ଭାସିଯିବେ ବୋଲି
ହୁଁ ହୁଁ ହୁଁ ତାପରେ ପାଣି ଯୋଉ ସମୁଦ୍ର ପାଣି ଟା ଲୁଣି ପାଣିଟା ଉଠି ଆସିଲାନା
ହଁ।
ତାପରେ ମହା ମହାନଦୀ କଁ ନଦୀ ଏମିତି ପାଣି ଆସିବା ଟିକେ କମ୍ ଯେହେତୁ ଆମେ ସମୁଦ୍ର କୂଳ ପାଖା ପାଖି ପୁରା ତ
ବେଶୀ ଦୂର ହେଇଥିଲେ ପାଣି ଟିକେ କମ୍ ଯାଇଥାନ୍ତା ପାଖାପାଖି ଆମେ। ତ ଆମ ପାଖରୁ ପୁରା ବହୁତ ତ ଅଧିକ ପାଣି ତାପରେ ରହିଲା ଦି ତିନି ଦିନ ପାଣି କମିବା ପାଇଁ ତ ସମୟ ଲାଗିବ।
ଖାଇବା ଫାଇବା ପାଇଁ ବି ପୁଣି ହଇରାଣ ହଉଥିବ ନା।
ହଁ ଖାଇବାକୁ ତ ମାନେ ପାଇଲେନି ଲୋକ କ ପାଗଳ ଭଳିଆ ମାନେ ସେତେବେଳେ ଆଉ କିଛି ତ ନଡିଆ ଗ ଛରୁ ସବୁ ପବନରେ ଝଡି ଯାଇଥାଏ। ତ ନଡିଆ ଗଛରୁ ନଡିଆ କୋରିକି ଯୋଉ କଖାରୁ ଖାଲି ସେ ଯେତେବେଳେ ହେଇଥାଏ କଖାରୁ ମାନେ ଯୋଉ ସବୁ ହେଇଥାଏ ସେ କଖାରୁ ତୋଳିକି ରଖିଥାନ୍ତି। ଖାଲି କଖାରୁ ସିଝେଇକି ତା ଭିତରେ ନଡିଆ ପକେଇକି ତାକୁ ଭର୍ତ୍ତା ଭଳିଆ କରିକି ଆଉ କିଛି ନଥାଏ ଖାଇବାକୁ।
ହଁ ଆଉ ସେତେବେଳେ ଦୋକାନ ବି ନ ଥିଲା ଏତେ ମାନେ ବାତ୍ୟା ଟା ହେଇଛି ନା।
ବାତ୍ୟା ମାନେ ଯୋଉଠି ବି ଦୋକାନ ଥିଲା ସେ ଦୋକାନ ଭାସି ଯାଇଥାଏ କେବିନରେ ପଡିଥିଲା ସବୁ ଏମିତି କି ମାନେ- ଆମ ଆଈ ହେରିକା କୁହନ୍ତି ଯେ ଏମିତି ଚକୋଲେଟ ଡବା ଆଉ ପଇସା ବାକ କ୍ସ ଯୋଉ ସିଏ ସବୁ ଭାସୁଥିବ ତାପରେ କାହାର ସୁନା ବାକ୍ସ ବି ଭାସି ଆସେ ଚକୋଲେଟ ଡ ବା ବିସ୍କୁଟ ଡବା ହଁ।
ବାରିରେ ଆସିକି ଲାଗୁଥିଲା ବା ସବ କାହାର ସବୁ ଏମତି।
ହଁ ହଁ ହଁ ହଁ ହଁ ଠିକ୍ କହିଛ ତମେ ବି ଠିକ୍ ଶୁଣିଛ। ସେ ପୁରା ବାରିରେ ଲାଗିଥିବ ଏମତି ବାଡ ପାଖରେ ପୁରା ଭାସି ଭାସି ଆସିକି। ତାପରେ ସ୍ତ୍ରୀ ଲୋକ ଯୋଉ ସୁନା ପିନ୍ଧିଥିବେ ବହୁତ ଲୋକ ବି ମାନେ ଫାଇଦା ଉଠାନ୍ତି। ଯାଇକି ସେ ସ୍ତ୍ରୀ ଶବରୁ ସୁନା କାନରୁ ସୁନା ଆଣିବେ ନାକରୁ ସୁନା ଆଣିବେ। ଫୁଲ ଏମିତି ସବୁ ଆଣନ୍ତି ବହୁ ଜଣ ଡରି ବି ଯାଆନ୍ତିନି ପାଖକୁ ଯିବେନି ଡରିକି ଆଉ ଯିଏ ସାହସୀ ଲୋଭ ଯାହାର ସିଏ ଯାଇ ତାଙ୍କଠୁ ସୁନା ବି ଖୋଲିକି ଆଣନ୍ତି।
ଏଇଟା କଣ ଠିକ୍ କଥା।
ନାଇଁ ପରା ସିଏ କିନ୍ତୁ ଆଉ ସେ ସମୟରେ ଲୋକ ଫାଇଦା ତାପରେ ଆଉ ବହୁ ଜଣ ଦେଖିବ ଯୋଉମାନୋନ କଣ କହିଲ ଖଟ ଫଟ ସବୁ ଭାସି ଆସେ ଘରେ ପାଣି ପଶିଗଲା। ତ ଆଗରୁ ତ ମାନେ କଣ ଆମ ଏପଟ ଏରିଆରେ ପ୍ରାୟ ଅଶୀ ଭାଗ କହିଲେ କି ମାନେ ନବେ ଭାଗ କହିଲେ ଚଳେ ସମସ୍ତେ। ତମର ଚାଳ ଘର ଥିଲା ଦଶ ଭାଗ ଲୋକ ଲୋକଙ୍କର କୋଠା ଘର ଥିଲା କାଁ ଭାଁ ଥିଲା। ହ ଏମିତି ଆଉ ପାଣି ଟା ଯେତେବେଳେ ମାନେ ମାଡି ଆସିଲା। ତ ଭାରି ମାନେ ଲୋକ ବି ବହୁତ ଏତେ ମାନେ ଡରି ଯାଇଛନ୍ତି ସେ ମାନେ ଅନେଶ୍ୱତ ମସିହା ବାତ୍ୟାକୁ ଦେଖିକି ଲୋକ ଏବେ ଟିକେ ଯଦି ଦିବିନ ହଁ
ଟିକେ ହେଲା ବେଳକୁ ସତର୍କ ହେଇଯାଉଛନ୍ତି ଆଉ
ହଁ ଟିକେ ହେଲେ ମାନେ ପୁରା ଏବେ ଡରକି ଛାନିଆ ଆଉ ସଚେତନ ହେଇକି ସବୁ ଜିନିଷ ବି ଆଣିକି ରଖି ଦଉଛନ୍ତି। କାରଣ ଆମ ଏଠି କଣ ସମସ୍ତେ ନିଜର ଲୋକଙ୍କୁ ହରେଇଛନ୍ତି ନା। ମାନେ ଗୋଟେ ପରିବାର ଆଗରେ ତା ସ୍ତ୍ରୀ ପିଲା ଛୁଆ ଏମିତି ଭାସି ଯାଇଛନ୍ତି। ତ ସେଥିପାଇଁ ସଚେତନ ଆଉ।